ହଉ।
ଆପଣ ଯେଉଁ ଘରେ ବସିଛନ୍ତି ସେଇ ଘରର କବାଟ ତ ଦେଇଦିଅନ୍ତୁ।
ହ୍ୟାଲୋ।
ଆଉ ମୁଁ କଣ ଶୁଣିବାକୁ ପାଇଲି ଆପଣଙ୍କର କଣ ଗୋଟେ ନୂଆ ଷ୍ଟା ଣ୍ଡ ଫ୍ୟାନ କିଣିଛନ୍ତି ଆପଣ ଏବେ ବୋଧେ ସେଇ ଷ୍ଟାଣ୍ଡ ଫ୍ୟାନ ରେ ଏମ୍ ପବନ ଖାଇକି ଖଟ ଉପରେ ଶୋଇଥିବେ ନା କଣ?
ମାନେ ଆକ୍ଚୁଆଲି କଣ କି ଏଇ ଯୋଉ ଗରମ ଏବେ ଜୋର ହଉଛି ସିଏ ଗରମ ତ ସମ୍ଭାଳି ହଉନି ଆଜ୍ଞା ମୁଁ ଏସି ରେ ଶୋଉନି ଆଜ୍ଞା ଏସି ରେ ଶୋଇଲେ ମୁଁ ସକାଳୁ ମୋ ଦିଅ ହାତ ସବୁ ଦରଜ ବଥା ହେଉଛି ଉଠେଇ ହଉନି ତା ଛଡା ମୋ ଆଖି ଫୁଲିଲା ଭଳିଆ ଲାଗୁଚି। ଆଉ ଏସି ରେ କଣ ହଉଛି ପିଲାମାନେ ଅଧିକ ଦେଇ ଦଉଛନ୍ତି ଆଉ ବନ୍ଦ କରୁନାହାନ୍ତି ତେଣୁ ମୁଁ ମୁଁ ଆଉ ତେଣୁ ମୁଁ ଦେଖିଲି ହନି ଉପର ଫ୍ୟାନ୍ ଆଜ୍ଞା ବେଶୀ ଗରମ ଲାଗୁଛି। ତେଣୁ ମୁଁ ଚିନ୍ତା ହେଲି ଭଲ ଷ୍ଟାଣ୍ଡ ଫ୍ୟାନ ଆଣିବି। ଥରେ ମୁଁ କଣ କଲିି ଗୋଟେ ଷ୍ଟାଣ୍ଡ ଫ୍ୟନ୍ ଆଣିଥିଲୁ ଆମେର ସେ ଷ୍ଟାଣ୍ଡ ଫ୍ୟାନ ଟି ବାଗ ପଡିଲା ନି ଏଥର ଗୋଟେ ଭଲ ଷ୍ଟାଣ୍ଡ ଫ୍ୟାନଟେ ଆଣିଛୁ ଆଉ ଯୋଉଟା କି ପବନ ବଢିଆ ହଉଛି। ସେଇଟା ଲଗେଇଦେଲେ ଆଜ୍ଞା ନିଦ ଆରାମରେ ହେଇଯାଉଛି ଶୋଇ ପର୍ଯ୍ୟନ୍ତ। ବୁଝିଲେ କି।
ମୁଁ ସେଇୟଆ ହିଁ କହିଲି ଦେଖନ୍ତୁ ଆଜି କାଲିକା ଛୁଆ ଆଉ ଆମେ ହେଲେ ଆଗ କାଳର ଆଜି କାଲିକା ଛୁଆ ସିଏ ତାଙ୍କର ଏସିି କୁ ସୋ ବଳରେ ଦେବେ ଆମେ କୋଡ଼ିଏ ପଚିଶରୁ ଦେଲେ ବି ଆମେ ସେହି ଥଣ୍ଡାକୁ ସହିପାରୁନେ ହେଲେ ତା ତାର କଣ ତାଙ୍କର ଥଣ୍ଡାର ଅଭ୍ୟାସ ହେଇଗଲାଣି ସେମାନେ କାର ରେ ଯିବେ ଏସି ଦରକାର କଲେଜ ଯିବେ ଏସି ଦରକାର ତାଙ୍କର ସବୁ ଏସିରେ ରହିବାର ଅଭ୍ୟାସ ହେଇଗଲାଣି ଆମେ କଣ ଆଗ କାଳିଆ ଲୋକ ଆଗ କାଳିଆ ରେ କଣ ଏସି ବିସିି ସବୁ ଥିଲା କି ତ ସେଇ ହଉଛି ଅସୁବିଧା ମତେ ବା ଏସି ରେ ଶୋଇକି ଥଣ୍ଡା ହେଇଯାଉଛି ହେଲେ ଏଇ ଯେଉ ଗରମରେ ମୁ ଯେତେବେଳେ ଏସିି ଲାଗୁଛି ମୁ କରୁଛି ନା ହଉଛି ଏପଟ ଘରକୁ ପଳେଇ ଆସୁଛି ଟିକେ ଟାଇମ ନିଦ ହେଇଗଲା ପରେ ସେପଟ ତାପରେ ଟିକେ ଟାଇମ ମାନେ ବୁଝି ପାରିଲେନି ବୋଧେ ଆପଣ ମୁଁ ଆପଣଙ୍କୁ ଭଲସ ବୁଝଉଛି ମାନେ ସେ ଯୋଉ ଘରେ ଲାଗିଛି ସେଠି ଟିକେ ଥଣ୍ଡା ଥଣ୍ଡା ଲାଗୁଛି ସେଥିପାଇଁ ମୁଁ କଣ କରୁଛି ନା ଏ ଘରେ ଲାଗିଛି ସେଇ ଘରେ ଟିକେ ଟାଇ ଅଧଘଣ୍ଟା ଘଣ୍ଟା ଶୋଇ ପଲେ ତାପରେ ମୋ ନିଦ ଟା ଟିକେ ହେଇଗଲା ପରେ ମୁଁ ଏମିତି ସାଧା ଘରକୁ ପଳେଇ ଆସୁଛି ଯଉ ଘରେ ଆମର ଏସି ନାହିଁ ମୁଁ ସେଇ ଘରେ ଆସିଛି ଶୋଉଛି କାହିିକିନା ନହଲେ ସକାଳେ କଣ ହବ କହିଲେ ମାନେ ନାକ ହଉଛି ନାକ ପାଟି ପୁରା ଥଣ୍ଡାରେ ପୁରା ଦରଜ ପୁରା ବଧିର ହେଯିବ ମୁଁ କଥା ବି କହି ମୋର ସେ ଯଉ ବେକର ତଳ ଅଛି ଯୋଉ ସିଏ ମାନେ ମୁହଁର ତଳ ପାଖଟା ଯୋଉଟା ସେଇଟା ବି ଫୁଲିଯିବ ବହୁତ ମାନେ ଥଣ୍ଡା କାନ ମୋର ଅଭ୍ୟାସ ନାହିଁ ଏମାନେ କଣ ଚାରି ପାଞ୍ଚ ବର୍ଷ ହେଲାଣି ଲଗେଇଲା ସତ୍ୱେ ବି ମୋର ଅଭ୍ୟାସ ନାହିଁ ଆପଣଙ୍କ ଥଣ୍ଡା ଫଣ୍ଡା ହୁଏ ଏସିରେ ଶୋଇଲେ।
ଆଜ୍ଞା କୁହନ୍ତୁନି କୁହନ୍ତୁନି ମାନେ ଦିହ ହାତ ସବୁ ଦରଜ ହେଇଯାଏ ଆଖି ସବୁ ଫୁଲିଲା ଭଳିଆ ଲାଗେ ଆଉ ମାନେ ଉଠି ପଲେ ସକାଳକୁ ଆଖି ସବୁ ଏମିତିଆ ଫୁଲିଲା ଭଳିଆ ଲାଗିବ ଦେହହାତ ଦରଜ ଲାଗିବ ଆଉ ତେ ମନା କର ତୁ ଆସୁବୁ କିନ୍ତୁ ପ୍ରଥମେ ମୁଁ ଅଧଘଣ୍ଟା ଘଣ୍ଟ ଗୋଟେ ବସିପଡ଼ିଲେ ଟିକେ ଭଲ ଲାଗେ ତାପରେ ମୁଁ ଷ୍ଟ। ଣ୍ ଫାନ୍ ଲଗେଇ ଶୁଏ ବସେ କାରଣ ଦେଖନ୍ତୁ ଗୋଟେ କଥା ହଉଛି ଆମେ ପିଲାଦିନେ ଯେତେବେଳେ ଲାଇନ ନଥିଲା ଆମେ ଏତେବେଳେ ଶୋଉଥିଲୁ ନା ନାଇଁ ଏଇ ଯୋଉ ବିଛଣା ଆପଣ ଜାଣିଛନ୍ତି ଯୋଉ ତାଳ ବଡରା ପତ୍ରରେ ତିଆରି ହେଇଥାଏ ବିଞ୍ଚଣାକୁ ତାକୁ ଆମେ ହାତରେ ହଲେଇକି ପଉନ ଖାଉ। ନହେଲେ ଗଛ ମୂଳେ ଯାଇକି ପବନ ଯୋଉଠି ହୋଉଥାଏ ହେଠି ଯାଇକି ଛାଇରେ ବସୁ। ତେଣୁ ଆଗରୁ ଫ୍ୟାନ ନଥିଲା ହେତେବେଳେ ଆମେ ସେ ଘର ମାନଙ୍କରେ ରହୁଥିଲୁ। ହଁ ସେ ପବନ ଆଜି ନଥିବା ଆମେ ସବୁ ବସିକି କଥାବାର୍ତ୍ତା ହୋଉଥାଉ ଆଜି ଟିକେ ପବନ ହଉନି ଗରମ ଲାଗୁଛି ଏମତିଆ କିନ୍ତୁ ଏବେ ଦେଖ ତମେ ଏମିତି ଗରମ ହଉଛି ଯେ କୌଣସି ଫ୍ୟାନ୍ କି କଣ ନହେଲେ ରହିହଉନି। ମଣିଷ ସବୁ ମାନେ ନିଜର ସୁବିଧା ପାଇଁ ସେ ଦେଖୁଛି ଏସି କଣ ଆଗରୁ ଥିଲା ନା କଣ ଥିଲା। ଲାଇନ ନଥିଲା ଆଗରୁ ଗାଁରେ ଆମେ ଚଳଛୁ ସବୁ ହଁ ଏବେ କିନ୍ତୁ ପବନ ନହେଲେ ଆମେ ଫ୍ୟାନ ପବନ ନ ଖାଇଲେ ରହିପାରୁନୁ।
ମୁଁ ସେଇଥି ସେଇ କଥା କହିଲି ଆପଣ ଭଲ କରିଛନ୍ତି ଗୋଟେ ନୂଆ ଷ୍ଟାଣ୍ଡ ଫ୍ୟାନ ଟେ ନେଇ ଆସିଛନ୍ତି କାରଣ ଆଜି କାଲି ଷ୍ଟାଣ୍ଡ ଫାନ ହଉଛି ମାନେ ଭଲ କାମ ଦଉଛି ଅଳ୍ପ ଥଣ୍ଡା ହୋଉଛି ତା ରାତି ସମୟରେ ତ ଏତେ ଖରା ନାହିଁ ନା ମାନେ ଗରମ ଲାଗେନି ଖରା ତ ରାତି ସମୟରେ ହୁଏନି ମୁଁ ବି କେମତି କଥା କହୁଛି ରାତିରେ ଗରମ ଲାଗେନି ତ ମାନେ ଭଲ ଲାଗିବ। ଆଉ କଣ କହୁଥିଲି ଥିଲି କହିଲେ ଜାଣିଚନ୍ତି ମୁଁ ଏବେ ମାର୍କେଟ ଯାଇଥିଲି ଆପଣ ଭଲ କହିଲେ ସେ ଯୋଉ ବିଞ୍ଚଣା କଥାଟା ପଚା ଚାରିଲେ ଆପଣ ସେ ଯେଉଁ ତାଳ ପତ୍ରର ହେଉଛି ବିଞ୍ଚଣା କଥା କହୁଛନ୍ତି କିନ୍ତୁ ଜାଣିଛନ୍ତି ମୁଁ ପ୍ଲାଷ୍ଟିକ ବିଞ୍ଚଣା ବି ମାଗିଲି ମାର୍କେଟ ରେ ସେମାନେ ହସୁଛନ୍ତି ମୋ କଥା ଶୁଣିକି ସେମାନେ କହୁଛନ୍ତି ଆଉ କଣ ସେ ବିଞ୍ଚଣା ଅଛି। ବିଞ୍ଚଣ ର ଯୁଗ ଗଲାଣି ମୁଁ କହିଲି ତା ବୋଲି କଣ ହାତରେ ଧରିବାକୁ ବିଞ୍ଚଣା ଟିକେ ନାହିଁ ସେ ତା ବଦଳଲେ ସିଏ ମତେ କହୁଛନ୍ତି ହ୍ୟାଣ୍ଡ ଫ୍ୟାନ୍ ନେଇଯାଆନ୍ତୁ ମାନେ ଯୋଉ ଛୋଟ ଛୋଟ ଚୁଇଁ ଚୁଇଁ ଫ୍ୟାନ୍ ମୁଁ କହିଲି ମୁଁ କହିଲି ଆମ ହା ତର ଯେତିକି ଶକ୍ତି ସିଏ ମାନେ ଯେତିକି ବଳ ଅଛି ଆ ମାନେ ଷ୍ଟା ହ୍ୟାଣ୍ଡ ଫ୍ୟାନଟେ ଦେଲେ ବି ସେ କଣ ହବ କି ଆମ ହାତର ଗୋଟେ ଏକ୍ସରସାଇଜ ବି ହଉଥିଲା ଆମେ ଞ୍ଚଣାରେ ବିଞ୍ଚି ହଉଥିଲେ ମାନେ ବିଞ୍ଚଣାର ଯୁଗ କହିବାକୁ ଗଲେ ପଳେଇଲାଣି ଏବେ ତ ମାନେ ଯଦି କିଏ ଏସି ବି କିଣି ପାରୁନାହାନ୍ତି ସେ କୁଲର କିଣି ଦେଉଛନ୍ତି ଷ୍ଟାଣ୍ଡ ଫ୍ୟାନ ଅଛି ଟେବୁଲ୍ ଫ୍ୟାନ୍ ଅଛି ସି ଲିଙ୍ଗ ଫ୍ୟାନ୍ ଅଛି। ଆଉ ସବୁ ଯୋଉ ଛୋଟ ଛୋଟ ଫ୍ୟାନ ଲାଗୁଛି ସେ ଅଛି। ଏବେ ତ ତାଠୁ ଆହୁ ସବୁଠୁ ଛୋଟ ଛୋଟ ଫ୍ୟାନ ବାହାରିଲାଣି ସେ କଥା ଛାଡିଲେ ବି ଏବେ ଏଇ ଯୋଉ ଛୁଆ ଗୁଡାକୁ ସବୁ ଏ ଏକ ବର୍ଷ ଦୁଇ ବର୍ଷର ଛୁଆ ଗୁଡାକ କଣ ଗୋଟେ ତିରିଶ ଟଙ୍କିଆ ମିନି ଫ୍ୟାନ୍ ସବୁ ମେଳାରେ ମିଳୁଛି ସେଟାକୁ ଆଣିକି ମୋ ମୁହଁରେ ଲଗେଇ ଦଉଛନ୍ତି। କହୁଛନ୍ତି ଏଇଟା ନେଁ ଆଉ ବିଞ୍ଚଣା କଣ ହବ ମୁଁ ତାଙ୍କ କଥା କଥା ଶୁଣିକି ଆଶ୍ଚର୍ଯ୍ୟ। ଆପଣ ଦେଖିଛନ୍ତି ସେଇ ଯୋଉ ଛୋଟ ଛୋଟ ଫ୍ୟାନ୍ ଗୁଡାକ?
ହଁ ମୁଁ ଦେଖିଛି ସେ ଫ୍ୟାନ ସବୁ କିନ୍ତୁ ମୁଁ ଗୋଟେ କଥା କହୁଛିି ଦେଖନ୍ତୁ ଏଇ ଯୋଉ ଲୋକମାନେେ କହୁଛନ୍ତି ଆମେ ଏସିି ନହେଲେ ରହିପାରୁନୁ। ଫ୍ୟାନ ନହେଲେ ରହିପାରୁନୁ କହୁଛନ୍ତି ଆଚ୍ଛା ଗୋଟେ କଥା କୁହ ଏଇ ଯୋଉ ବାତ୍ୟା ଥର ହେଇଥିଲା ଆଜ୍ଞା ପୁରୀରେ ଯୋଉ ବାତ୍ୟା ହେଲା ଇଲେକ୍ଟ୍ରୀ ତାର ଖୁଣ୍ଟ ସବୁ ଏରିଆ ସବୁ ଗୁଣ୍ଡ କରିଦେଲା। ଆଜ୍ଞା ମାସେ ପର୍ଯ୍ୟନ୍ତ ଲାଇନ ଆଇଲାନି। ସେଠି ଲୋକମାନେ ସେ ଗରମରେ ପୁଣି ରହିଲେ ନା ନାଇଁ ଆଜ୍ଞା।
ଦେଖନ୍ତୁ ମାନେ ସେଇ ବା କଥା ଆପଣ ନିଜେ କୁହନ୍ତୁ ମାନେ ମଣିଷକୁ ସବୁ ସୁବିଧା ଧା ମିଳିଗଲେ ମଣିଷ ତାର ଦୁଃଖ ହିଁ ଭୁଲି ଯାଉଛି। ମାନେ ଆପଣ ଯୋଉ ବାତ୍ୟା କଥା କହୁଛନ୍ତି ମୋର ମନେପଡ଼ିଲା। ଦୁଇ ହଜାର ଉଣେଇଶି ମସିହାରେ ମାସେ ପର୍ଯ୍ୟନ୍ତ ଆମ ଘରେ ଲାଗି ନ ଲାଇନ ନଥିଲା ଆପଣ ପୁରୀ କଥା କହୁଛନ୍ତି ଆମେ ବା ଏଇ ସହରରେ ରହିକି ଆମର ଲାଇନ ନଥିଲା ସେ ବାତ୍ୟାର ପ୍ରଗାର ଏତେ ଥିଲା ମାନେ ସବୁ ଲାଇନ୍ ମାନେ ଗେଭମେଣ୍ଟ ବି ମାନେ କଣା ମାନେ ଲାଇନ୍ ହୋଉଛି ସଜାଡ ସୁଜୁଡ଼ି କଲେ ଆମ ପାଖକୁ ଦବ ସେତେବେଳେ ବି ସବୁ ଏଇ ଆମରି ଛୁଆ ମାନେ ହିଁ ଆମର ଛୁଆ ମାନ ହିଁ ସବୁ ରହୁଥିଲେ ନା ନାଇଁ ସେତେବେଳେ ଯୋଉ ପାଣିର ସମସ୍ୟା ଇଲେକ୍ଟ୍ରିର ସମସ୍ୟା ହଉଛି ଖାଇବା ପତ୍ର ଖାଲି ମାନେ ଭାତ ଆଉ ଡାଲି ଡାଲି ଛାଡ଼ନ୍ତୁ ପଖାଳ ଭାତ ଆଉ ଆଳୁ ଚକଟା ଦେଇଦେଲେ ବି ସେଇ ଛୁଆ ମାନେ ଆମର ଖାଇଦଉଥିଲେ ଏବେ ଦେଖ ଦେଖୁନାହାନ୍ତି କଣ ଟିକେ ସୁବିଧା ହେଇଗଲା ଆମର ଏସି ଦରକାର, ଆମର କୁଲର ଦରକାର, ଆମରଷ୍ଟାଣ୍ଡ ଫ୍ୟାନ ଦରକାର ହ୍ୟାଣ୍ଡ ତାଙ୍କର ସବୁ ହିଁ ଫ୍ୟାନ୍ ଦୋକାନ ଆଉ ଏବେ ବି ପଇସାର ମୂଲ୍ୟ କିଏ କିଛି ବୁଝୁନାହାନ୍ତି ତମର ର ଉପର ଫ୍ୟାନ ଥାଉ ଥାଉ ଏସି ନେଇଆ ଏଟା ନେଇଆ ସେଟା ନେଇଆ କୁଲର ନେଇଆ ସିଧା ତୁ କୁଲର ନେଇଆ ଅଳ୍ପ ସମୟ ପାଇଁ ଚାଲିବ ଏସି ପୋଡିଯିବ ନହେଲେ ମାନେ ଏମିତି ହଉଛନ୍ତି ଟିକେ ପଇସାର ମୂଲ୍ୟ ବି ଟିକେ ଆଜିକାଲି ଛୁଆ ମେ ଟିକେ ବୁଝୁନାହାନ୍ତି ମୁଁ ଚାହୁଁଚି କି ଛୁଆମାନାନଙ୍କୁ ସବାଟ କରିବା ପାଇଁ। ଆଉ ଥରେ ହୋଉଚି ଏଁ ମାନେ ହୋଉଚି ତାଙ୍କୁ ମାନେ ସେମତି ଅବସ୍ଥାରେ ଛା ଡିଦେବୁ ଯେବିତିକି ଲାଇନ ନଥିବ ତ ଏମିତି ହେଲେ ଛୁଆ ଆକ୍ ମାନେ କିଛି ଗୋଟେ ଶିଖିବେ କିଛି ଶି ଥିଲେ ସିନା ସେମାନେ ଜାଣିପାରିବେ ନହେଲେ ସେମାନେ ତ ଭୁଲି ଯାଉଚନ୍ତି କିଛି ଗୋଟେ ସୁବିଧା ଅସୁବିଧା ଅଛି ବୋଲି ଆଉ ସମସ୍ତଙ୍କ ପାଖରେ ତ ପଇସା ହେଇଗଲାଣି ଆଉ କଣ କହିବ ଏଇ ଛୁଆଙ୍କୁ ନା କଣ କୋହୁଚନ୍ତି।
ହଁ ମୁଁ କୋହୁଥିଲି କଣ କି ମାନେ ଯୋଉ ବାତ୍ୟା ହୋଉଚି। ଯେ ସହର ବଜାର ମାନରେ ମାନେ ଯୋଉ ପାଣି ପାଇଁ କେମିତି ଏ କେତେ ଦିନ ଧର ଚାରି ଛଅ ଦିନ ଲାଇନ ଆସୁନି ଆଠ ଦିନ ପାଣି ପାଇଁ କେମିତି କଣ ବ୍ୟବସ୍ଥା କରି ସେମାନେ ପାଣି ପିଅନ୍ତି? ଆଜ୍ଞା।
ସେମାନେ କଣ କରନ୍ତି ଦେଖନ୍ତୁ ହୋଉଚି ସେ ବାତ୍ୟା ସମୟରେ ଦେଖନ୍ତୁ ମୁଁ ଯେତେବେଳେ ଛୁଆ ଥିଲି। ତ ମୁଁ ତ ହୋଉଚି ଗୋଟେ ବି ପାଣି ହୁଏନି ତ ଆମ ଘର ଲୋକ ଯେମିତି କିି ମୋ ବାପା ହେଲେ, ମୋ ଜେଜେ ହେଲେ ମୋ ବଡ ଭାଇ ହେଲେ, ଏମାନେ କଣ କରନ୍ତି ଆମ ଘର ପାଖରେ ଗୋଟେ ପୁଅ ଥିଲା ସେଉଠୁ ବୁହନ୍ତି ନହେଲେ ଆମ ଘରଠୁ ଛାଡିକି ଦୁଇ କିଲୋମିଟର ପାଖରେ ଗୋଟେ ହୋଉଚି ପାଣି ମାନେ ଙ୍କ କହିଲେ ଏଇ ଯୋଉ ଟ୍ୟୁବଲ୍ ଥିଲା। ଆଜିକାଲି ତ ସହରରେ ଟ୍ୟୁବେଲ ବେଶୀ ନାହିଁ ଟ୍ୟୁବଲ ଥିଲା ଜାଣିଛନ୍ତି ଆମ ସହରର କିଛି ଲୋକ ସେଇ ସମୟରେ ଯେହେତୁ ମାସ ପର୍ଯ୍ୟନ୍ତ ଲାଇନ ଆସିଲାନି ଆମ ସହରର କିଛି ଲୋକ ସେ ସମୟ ରେ ତାଙ୍କ ଗାଁ ମାନଙ୍କୁ ପଳେଇଲେ କାରଣ ସେତେବେଳେ ଗାଁ ର ସୁବିଧା ଭଲ ଥିଲା ସେତେବେଳେ ସେଠି ଲାଇନ ରହୁଥିଲା କାରଣ ସେଇପଟେ ଏରିଆରେ ଏତେ କ୍ଷୟକ୍ଷତି ହେଇନଥିଲା କିନ୍ତୁ ସେ ବିଶ୍ଵାସ କରନ୍ତୁ ସେତେବେଳେ ଏତେ କ୍ଷୟକ୍ଷତି ହେଇଥିଲା ଏତେ କ୍ଷୟକ୍ଷତି ହେଇଥିଲା କହିବାର ନାଁ ଗନ୍ଧ ନଥାଏ ତାପରେ ଆଉ ପଇସା ତ ସମସ୍ତଙ୍କ ପାଖରେ ଏବେ ହେଇଗଲାଣି କିଏ କିଏ ହଉଚି ପାଣି ଟାଙ୍କି ମଗେଇ ଦଉଥିଲେ ପୁରା ଦଶ ହଜାର ର ଲିଟର ର ପୁରା କେତେ କେତେ ଲିଟର ସବୁ ପାଣି ମଗେଇକି ହଁ ସେ ଚଳି ଯାଉଥିଲେ ଆପଣ ସେତେବେଳେ ଫନି ବେଳେ କଉଠି ଥିଲେ ଆପଣଙ୍କ ଘରେ ନା ଆପଣଙ୍କ ଗାଁରେ? ଆପଣ କେମିତି ପାଣି ସମସ୍ୟ ସେତେବେଳେ ସମ୍ମୁଖୀନ ହଉଥିଲେ?
ଆଜ୍ଞା ସେ ଫନି ବେଳେ ମୁଁ ଗାଁକୁ ପଳେଇଥିଲି ସେଠି ପଳେଇଥିଲି ଆମର ସେଠି ଗାଁରେ କିଛି ଅସୁବିଧା ନାହିଁ ଆମର ଟିବଲ୍ ପାଣି ମାରିକି ଆମେ ପିଇଲୁ। କିନ୍ତୁ ମୁଁ ଖବର ପାଇଲି ଯେ ଟାଉନ ମାନଙ୍କରେ ପାଣି ପାଇଁ ବର୍ତ୍ତମାନ ବହୁତ ଅସୁବିଧା ହଉଚନ୍ତି ତେଣୁ ଅ ଲୋକମାନେ ପିଇବା ପାଇଁ ବଡ ହଇରାଣ ହଉଛନ୍ତି ଆଉ ତାଙ୍କର ସେ ଯୋଉ ପାଣି ସବୁ ଆସେ ନା କାରଣ ନଈ ରେ ପାଣି ଗୁଡା ସବୁ ଅପରିଷ୍କାର ହେଇଯାଇଛି ତେଣୁ ତାଙ୍କ ଯୋଉ ପାଣି ଆସି ଷ୍ଟକରେ ହୁଏ ସେଠି ସବୁ କଣ ତାଙ୍କର ଖରାପ ପଡିଚି ଇଲେକ୍ଟ୍ରି ପଡିଗଲା ଇଏ ହେଲା ତେଣୁ ପାଣି ପାଇଁ ବହୁତ ଲୋକ ହଇରାଣ ହେଇଚନ୍ତି କିଛି ଲୋକ ବି ଗାଁକୁ ପଳେଇ ଆସିଲେ ମୁଁ ଦେଖିଚି ସେତେବେଳେ। ହୁଁ ଏମିତିଆ ସବୁ ଅସୁବିଧାର ସମ୍ମୁଖୀନ ଲୋକ ହୁଅନ୍ତି ଆଉ।
ହଁ ବା କାରଣ ଆଜ ମାନେ ଲୋକ ବୁଝୁନାହାନ୍ତି ପାଣି ବାୟୁ ଏଇ ଦି ଜଣ ନଥିଲେ ଆମେ ବଞ୍ଚି ପାରିବା ନାହିଁ ଜଳକୁ ଆମର ଜୀବନକୁ ଆଜ ଚି ଆଉ ନିଶ୍ଵାସ ପ୍ରଶ୍ଵାସ ନହଲେ ତ ଆମ ଜମା ବି ବଞ୍ଚି ପାରିବା ନିହିଁ ହେଲେ ଲୋକ ବୁଝିବା କଥା ଆଉ ଲୋକ ତ ସେଇ ଇ ବାୟୁଟିକକ ବି ହଉଚି ପଇସା ଦେଇକି କିଣୁଚନ୍ତି। ଆଉ ପାଣି ଟିକକ ବି ପଇସା ଦେଇକି କିଣୁଚନ୍ତି ତ ଏଇ ସବୁ ଲୋକଙ୍କୁ ବୁଝେଇବା ପାଇଁ ହଉଚି ଏନ୍ ଜ ଓ ମାନେ ସବୁ ସଂସ୍ଥା ଦ୍ଵାରା ସବୁ ଶିଖେଇବା କଥା ଖାସ କରିକି ଆଜିକାଲିର ଯୁବପିଢ଼ି ମାନଙ୍କୁ ସେମାନେ ତ କିଛି ବୁଝୁନାହାନ୍ତି ଆପଣଙ୍କ ଝିଅକୁ ଦେଖୁନାହାନ୍ତି ସାନ ଝିଅକୁ ତାର ଷ୍ଟାଣ୍ଡ ଫ୍ୟାନ ଦରକାର ଏ ସି ଦରକାର ଉପ ପର ଫ୍ୟାନ ଦରକାର ସବୁ ଫ୍ୟାନ ଦରକାର ଆରେ ଏତେ ଗୁଡାକ ଦେଇଦେଲେ କଣ ହଉ ପବନ ଖାଇଯିବ ତ ଦେହକୁ ମାନେ ଗୋଟେ ଗଟେ ଦେଲେ ବି ତ ସେଇ ପବନ ହବ ଏତେ ଗୁଡା ଦେଲେବି ତ ସେଇ ପବନ ହେବ ହେଲେ କିଏ ବୁଝେଇବା ଆଜି ଆଜିକାଲି ଛୁଆ କୁ ଆଜି କଲି ଛୁଆ ତ ଜବାବ ଦେବା ଉପରେ ସବୁବେଳେ ସ୍ଥିର ହେଇକି ରହୁଚନ୍ତି ହଉ ଛା ଡ଼ନ୍ତୁ ଆପଣ ଜାନ୍ତୁ ଖିଆ ପିଆ କରିବେ ଶୋଇବେ ମୋର ଆଉ ଆପଣଙ୍କ ସହିତ କଥା ହେବାର ଇଚ୍ଛା ନାହିଁ ଆପଣ ରଖ
ହୋଉ ଗୁଡ଼ ନାଇଟ୍।